ହ୍ୟାଲୋ ହଁ କୁହନ୍ତୁ। ହଁ କୁହନ୍ତୁ ଶୁବୁନି? ଏ ବସିଛି ଆଉ ଝିଅକୁ ଟିକେ ପଢଉଛି। ପଢଉଛି ଝିଅକୁ ଟିକେ।
ପିଆ ସରିଗଲାଣି?
ନାଇଁ ନାଇଁ ଖିଆପିଆ ହେଇନି ହବ। ସ୍ୱାମୀ ଟିକେ ବାହାରକୁ ଯାଇଥିଲେ ତ ଏବେ ଆସିଲେ ଖାଇବା ହବ ଆଉ। ସେ ଟିକେ ଗରମ ହଉଛି ନା ଟିକେ ସେଥିପାଇଁ ଟିକେ ଧୁଆଧୁଇ ହେଇକି ଟିକେ ଫ୍ରେସ୍ ହେବେ ତାପରେ ଖାଇବୁ ଆଉ।
ଓ ହୋ ରୋଷେଇ ସରିଗଲାଣି?
ମୁଗଲ
ରୋଷେଇ ସରିଗଲାଣି? ଝିଅ ଝିଅ ପଢୁଛନ୍ତି ନା? ଝିଅ କ କେତେ କ୍ଲାସ୍ ହେଲା ଝିଅଙ୍କୁ?
ଫାଇଭ୍ କ୍ଲାସ୍।
ଫାଇଭ୍ କ୍ଲାସ୍। ଆଉ ଆପଣ କୋଉଠି ରହୁଛନ୍ତି?
କଟକ କୁ କଟକ ବାଙ୍କିରେ ରହୁଛୁ।
ହଁ ବାଙ୍କିରେ ରହୁଛନ୍ତି ହଁ ହଁ।
ଆସନ୍ତୁ କେତେବେଳେ ବାଙ୍କି ବୁଲିବା ପାଇଁ ଏଠି ବଢିଆ ବଢ଼ ଠାକୁରଙ୍କ ଠାକୁରାଣୀ ଅଛନ୍ତି ଚ ଶୁଣିଥିବେ?
ଶୁଣଛି ହଁ ହଁ।
ହଁ। ତାପରେ ଅଂଶୁପା ଆମର ହ୍ରଦ ଅଛି ସେଠିି ନୌକା ବିହାର ହେଉଛି ତାପରେ ଏଠି ଆମର ଅଂଶୁପା ରେ ଅଛି ଗୋଟେ ଯେମିତି ୱାଣ୍ଡ୍ରେଲା ଗୋଟେ। ଆମର ୱାଟର ପାର୍କ୍ ହଁ ୱାଟର୍ ପାର୍କ ଏପଟେ ବି ଗୋଟେ ଅଛି ୱାଟର ପାର୍କ ବଡଟେ। ତାଠୁ ଟିକେ ଛୋଟ କିନ୍ତୁ ଅଛି ଭଲ ତ ଆସନ୍ତୁ କେତେବେଳେ ବୁଲାବୁଲି କରିକି ପରିବାର ସହିତ।
ହୁଁ ଯିବା ଆଉ। ଆଉ ଆଗକୁ ରଥଯାତ୍ରା ଆସୁଛି କଣ କରିବେ ଯିବେ ପୁରୀକୁ?
ନା ଯିବିନି ମୁଁ କେଉଁ ବର୍ଷ ଯାଇନି ରଥରେ। ମୁଁ ଏବର୍ଷ ବି ଯିବିନି ମୋ ଛୋଟ ପୁଅଟା ନା ତାକୁ ଧରିକି ଭିଡ଼ରେ ଯାଇ ହବନି। ଦେଢ଼ ବର୍ଷ ଛୋଟ ଛୁଆକୁ ନେଇକି ଏଇ ସମୟରେ ଗଲେ ଏମିତି ତ ଲୋକ ଚାପି ଚୁପି ଦିଅନ୍ତି। ଆଉ ରଥରେ ଗଲେ ଆହୁରି ଚାପି ହେଇଯିବ ସେଇ ଛୁଆଟା ହଇରାଣ ହବ।
ଛୋଟ ଛୁଆ ନେଇକି କେମିତି ଯିବେ।
ନା ଛୋଟ ଛୁଆ ଙ୍କୁ ନୁହଁ। ଛୁଆକୁ ନେଇକି ବାହାରକୁ ଯାଇହବନି।
ଆଉ ବର୍ଷା ହଉଛି, ବର୍ଷା ହଉଛି କଟକରେ?
ବର୍ଷା ହଁ ହଁ ବର୍ଷା ଚାଲିଛି ଆଜି ଦିନଭର ବର୍ଷା ଥିଲା। ଏବେ ଟିକିଏ ସନ୍ଧ୍ୟା ପରେ ଟିକିଏ ବର୍ଷା ନାହିଁ। ତାହାଲେ ଦିନ ଭର ବର୍ଷା। ଆଉ ଆପଣଙ୍କ ସେପଟେ? ହଁ ଯ ଲୁଗା ବି ସୁଖେଇ ହେଇନି। ଲୁଗାପଟା ବି ଆଜି ଶୁଖେଇ ହେଇନି। ଆଉ କଣ କରିବ ଆଉ। ବର୍ଷା ହଉଛି ଆଉ ଶୁଖେଇଲା ବେଳକୁ ଓଦା ହେଇଯାଉଛି। କଣ କରିବ? ଆ ବର୍ଷା ଦିନଟା ତ ଏମିତି ଆଉ। ଟିକେ ବାହାର ଗୁଡ଼ା ଭଲ ଲାଗିବନି କାଦୁଅ। ଏମିତି ଟିକେ ହବ ବର୍ଷା ଦିନ ଟା ଆଉ। ଆଉ ଲଗାତାର ଯଦି ଏମିତି ବର୍ଷା ହେଲା ଆଁ, ଏମିତି ଯଦି ଲଗାତାର ବର୍ଷା ହବ ପୁଣି ବନ୍ୟା ଆସିଯିବ। ଆମର ଏଇଟା ମହାନଦୀ ଅଛି ନା ଏଇଠି। ମହାନଦୀରେ ବନ୍ୟା ଜଲ୍ଦି ଆସିବ। ଉ କଟକ ସେଥିପାଇଁ ସେ ପୁଣି ଚିନ୍ତା। ଆମର ଏପଟେ ବାଙ୍କିଟା ବି ପାଣି ଯଦି କ ମାନେ ଲଗାତାର ପାଞ୍ଚ ସାତ ଦିନି ଯଦି ବର୍ଷା ଜୋରରେ ହୁଏ, ତାହେଲେ ପାଣି ବହୁତ ବଢ଼ିଯାଏ, ଫୁଲିଯାଏ ପୁରା ମହାନଦୀ।
ହଁ ହଁ ମହାନଦୀ ହଁ ବେଶୀ ପାଣି ପଲେଇ ଆସେ ହଁ।
ହଁ ସବୁ ଆଡୁ ଆସେନା, ତାର ସବୁ ତାପରେ ଅଲଗା ଜାଗାରେ ଯଦି ହଉଥିବ? ସାଙ୍ଗରେ ତା ଯେଉଁ ଶାଖା ନଦୀ ଗୁଡ଼ାକ, ସେମାନେ ବି ପାଣି ଛାଡ଼ିଦେବେ। ତ ଛାଡ଼ିଦେଲା ପରେ ପାଣି ବଢିଯାଏ। ହଁ ଅଲଗା ଜାଗାରେ, ତାପରେ ଯଦି ହୀରାକୁଦ ଡ୍ୟାମ ଫ୍ୟାମ ବି ଖୋଲିଯାଏ ସେତେବେଳେ ଯୋଉ ଆମର ପାଣି ପୁରା ବଢ଼ିଯାଏ।
ହଁ ହଁ।
ଆଉତ ସେପଟେ ଯଦି ବର୍ଷା ହେଲା, ପୁଣି ଡ୍ୟାମ୍ ଖୋଲିବ।
ଫେରେ ବର୍ଷା ନ ବନ୍ୟା ହେଇଯିବ।
ହଁ ବନ୍ୟା ହେଇଯିବ, ଗୋଟେ ତଳ ଏରିଆ ଯେଉଁଗୁଡ଼ା ସେଇଟା ତ ପ୍ରତିବର୍ଷ ବନ୍ୟାହୁଏ ତଳ ଏରିଆ, ଆମର
ଆମ ଆମ ଏଠି ବି ବନ୍ୟା ହେଇଯାଏ, ଆମ ଏଠି ବି ପାଣି ଟା ଆସିଲେ ପୁରା ବନ୍ୟା ହେଇଯାଏ। ପୁରା ଚାରିପଟ ପୁରା ପାଣି ଆମେ ମଝିରେ। ହୁଁ ଏମତି। ଆଉ।
ଆଉ ଆପଣଙ୍କର କଣ ଭଲ ବନେଇ ମାନେ ଆପଣଙ୍କର ଏପଟେ କଣ ଭଲ? ବନେଇ ଜାଣିଛନ୍ତି ଯୋଉଟା ଘରେ?
ଆମର ଘରେ ଏଇ ଆଉ। ଘରେ ପୁଅ ଟିକେ ଖାଇବାକୁ ଭଲ ଲାଗେ ବିରିୟାନୀ। ଏଇ ବିରିୟାନୀ
ମୋର ଭାରି ମୋର ଭାରି ପସନ୍ଦ, ଭାରି ପସନ୍ଦ ବିରିୟାନୀ।
ମୁଁ ସଣ୍ଡେକୁ ସଣ୍ଡେ ଟିକେ ବିରିୟାନୀ କରେ ଆଉ, ହଁ ହଁ ଚିକେନ ବିରିୟାନୀ।
ଭେଜ୍ ବିରିୟାନୀ ବି ଖାଏ, ଭେଜ୍ ବିରିୟାନୀ ବି ଖାଏ, କିନ୍ତୁ ମୋର ଚିକେନ୍ ବିରିୟାନୀ ଭାରି ପସନ୍ଦ।
ଚିକେନ ବିରିୟାନୀ ଟା ଭଲ।
ହଁ ମୁଁ ତ ଯଦି କିଛି ଦିନ ଘରେ ତିଆରି ନହେଲା ମୁଁ ତ ମାନେ ସ୍ୱାମୀଙ୍କୁ କୁହେ ସେ କିଣିକି ବି ଆଣିଦିଅନ୍ତି ଆମେ ଖାଇଦଉ।
ବିରିୟାନୀ ନା କରିବ।
ହଁ ମୁଁ ଶିଖିଛି କିନ୍ତୁ ମୁଁ କରେନି, ଆମର ଯେହେତୁ ବଡ଼ ପରିବାର। ବହୁତ କରିବାକୁ ପଡ଼େ ଏକାଥରେ, ଆଉ ମୁଁ କରେନି ଏତେ ଗୁଡେ ଆଉ ସେ ସ୍ୱାମୀ କରନ୍ତି, ନହେଲେ ମୋ ଦିଅର କରନ୍ତି, ଏତେ ଗୁଡ଼ିଏ ତ ମୁଁ ତାର ଭାଗ ମା ପାଇବିନି ବୋଲି କରେନି ନହେଲେ ଆସେ ମୋତେ ଆଉ ଯେତେବେଳେ ଅଳ୍ପ ଅଳ୍ପ ଲୋକ ଥାଆନ୍ତି ସେତେବେଳେ ମୁଁ କରିଦିଏ ଅଳ୍ପ ଲ ଜଣଙ୍କ ପାଇଁ
ହଁ ହଁ ବେଶୀ ଲୋକଙ୍କର ଅସୁବିଧା ଟିକେ ଆଉ
ହଁ ବେଶୀ ବଡ ଡିଶ୍ ରେ କରାଯାଏ ସେ ଡିସରେ କଲାଏଳକୁ ମୁଁ ଜାଣିପାରେନି କାଳେ ଚାଉଳ ଅଧିକା ସିଝିଯିବ କି ପ୍ରଥମେ ଯେଉ ଚାଉଳଟା ଟିକେ ବସାଯାଏ ସେଇଟା ଟିକେ ସେଭେଣ୍ଟି ଏଇଟି ପରସେଣ୍ଟ ହେବା ଦରକାର ନା କାଳେ ଅଧିକା ଇଏ ହେଇଯିବ କି ମୋତେ ଟିକେ ଡର ଲାଗେ ଆଉ ଏତେ ବଡ଼ ଭଲ ଲାଗିବନି ହଁ ଟିକେ ମାନେ ଚାଉଳ ଗୁଡା ଆଉ ଛାଡ଼ି ଛାଡ଼ି ରହିବନି ସବୁ ଲାଗିଯିବ।
ଟିକେ ଟାଣ ଟାଣ ଥିବ ଭଲ
ହଁ ହଁ ଭଲ ଲାଗିବ ସେଥିପାଇଁ ସେ କାମ ସ୍ୱାମୀ କରନ୍ତି ନହେଲେ ଦିଅର କରନ୍ତି। ଯେତେବେଳେ ପୁରା ପରିବାରମାନଙ୍କ ପାଇଁ ଗଲା ମୁଁ ଏଇ ଯେଉଁ ଝିଅ ବି ବେଳେବେଳେ କହିଛି ମୁଁ ଫୁ ବିରିୟାନୀ ଟିଫିନ୍ ନେବି କିନ୍ତୁ ତାଙ୍କର ସ୍କୁଲରେ ଆମିଷ ମନା କରିଛନ୍ତି ନଆ ପାଇଁ ତ ସେ ମତେ କହିବ କି ଆ ଖାଲି ଆଳୁ ପକେଇକି ବିରିୟାନୀ କର। ତ ବିରିୟାନୀ ମସଲା ତ ସେମିତି ଘରେ ଥାଏ ହଁ ହଁ ସେ ପରିବା ବେଶୀ ଖାଏନି ତ ସେଥିପାଇଁ ମୋତେ କହିବ କି ଆଉ ପନିର ବି ଖାଏନି। ସୋୟାବିନ୍ ଟିକେ ଟିକେ ଖାଏ ପନିର ଆଦୌ ଖାଏନି ଆଉ ସେଥିପାଇଁ କହିବ ମୋର ଖାଲି ଆଳୁ ପକେଇକି କି ମୋତେ ବିରିୟାନୀ କରିକି ଟିଫିିନରେ ଦେଇଦେବେ ଆଉ କଚୁମ୍ବର ତା ସାଙ୍ଗରେ ଦେଇଦେବ ତ ମୁଁ ସେ ସେ ଆଳୁ ବିରିୟାନୀ ପ୍ରାୟତଃ ସକାଳୁ ସେଇଟା ବି ବହୁତ ଜଲ୍ଦି ହୁଏ ଆଉ କରିକି ଦିଏ କରିକି ଦେଇଦିଏ ଟିଫିନ୍ ନବା ପାଇଁ।
ହଁ ହଁ।
ମୋର ଭାରି ଚିକେନ ବିରିୟାନୀ ଭାରି ପସନ୍ଦ। ଆ କୁଅ ମୋ ସ୍ୱାମୀଙ୍କୁ ହୁଏ ଦୁଇ ଚାରି ଦିନରେ ଥରେ ଆଣିବା ପାଇଁକି ଘରେ ବନ ନହେଲେ ଆଣିଆକୁ କହେ ଟିକ ଆଣିଦିଅ ଦେଖ ଦେଢ଼ଶ ଟଙ୍କା ପ୍ଲେଟ୍ ନିଏ ଆଣିଦିଅନ୍ତି ହଁ ନେଇ ଆସନ୍ତି ଖାଇଦଉ ଗୋ ଟେ ଗୋଟେ ପ୍ଲେଟ୍ ଖାଇ ହୁଏନି ତବା ତା ଦେହରେ ତିନିଟା ବଡ଼ ବଡ଼ ଚିକେନ ପିସ୍ ଦେଇଥିବ ଗୋଟେ ଅଣ୍ଡା ଦେଇଥିବ। ଆଉ ରାଇସ୍ ବି ଭାତ ବି ବହୁତ ଗୁଡ଼ିଏ ଦେଇଥିବ। ଆଉ ତା ସାଙ୍ଗରେ ମାନେ ଗ୍ରେଭି ଦେଇଥାଏ ତର କାରୀ ଚିକେନ୍ ର ଝୋଳ ଦେଇଥାଏ କଚୁମ୍ବର ଦେଇଥାଏ ମୁ ଗୋଟେ ତ ଖାଇପାରେନି କିନ୍ତୁ ଆ ଆମେ ମାଆ ଝିଅ ଖାଉ ଗୋଟି ହେଟି ହେନି କୁ।
ହଁ ଆମେ ସ୍ତ୍ରୀ ଲୋକ ଖାଇପାରିବୁନୁ ଗୋଟେ ପ୍ଲେଟ ପୁଅ ପିଲା ସିଏ ତାଙ୍କର
ହଁ ସେଟା ହଁ ସେ ଚାଉଳ ବହୁତ ଦେଇଥାଏ ନା।
ହଁ ହଁ।
ଆଉ ସେଥିପାଇଁକା ଖାଇପାରୁନି ହଁ ଆଉ ତୋର ଘରେ ସମସ୍ତେ ଖାଇସାରିଲେଣି?
ହଁ ମାନେ ତ ଖାଇସାରିଲେଣି ପୁଅ ଆମ ଶାଶୁ, ବୋଉ ଗଲେଣି ଶୋଇବା ପାକ୍
ଖାଇନା ଓହୋଶ୍
ସେ ସକାଳୁ ଉଠିକି ସ୍କୁଲ ଯିବ ସିଏ
ଆ ନା ମୋ ଝିଅର ସ୍କୁଲ ତ ତାଙ୍କର ସକାଳ ସ୍କୁଲ।
ଆଉ ସଖାଳୁଆ ସ୍କୁଲ ନଅଟାରେ ସକାଳ ନଅଟରୁ ସେ ଯାଉ ସ୍କୁଲ।
ଝିଅର ଆଁ ଏଗାରଟାରେ କ୍ଲାସ୍ଛି କିନ୍ତୁ ତା ଗାଡ଼ିଟା ସାଢ଼େ ନଅଟାରେ ଆସୁଛି। ସେ ଗାଡ଼ିରେ ଯାଉଚି ସାଢ଼େ ନଅଟାରୁ ଯିବ। ଟିଫିନ୍ ନେଇକି ଯିବ ଆସ ତିନିଟା ପଇଁଚାଳିଶରେ ଛୁଟି। ଘରକୁ ଆଇବାକୁ ସାଢ଼େ ଚାରିଟା।
ଇଏ ଆମ ପୁଅ ଟିକେ ସକାଳୁ ଉଠେଇବାକୁ ପଡୁଚି। ଟି ଟୁଇସନ୍ ଟା ଯାଉଚି ନା। ଟିଉସନ ଛଅଟା ବେଳେ ବେଳକୁ ଆସୁଚି ଟିକେ ଆଠଟା ବେଳେ ଆସିଲା ବେଳକୁ ଟିକେ
ଆଠଟା ବେଳେ ମୋର ଟ୍ୟୁସନ୍ ମୋ ଝିଅ ଆଠଟା ବେଳେ ହେଉଛି ସନ୍ଧ୍ୟା ଆଠଟା ବେଳେ। ତାଙ୍କର ଆସୁଛନ୍ତି ଜଣେ ଝିଅଙ୍କୁ ମୁଁ ଠିକ୍ କରିଦେଇଚି ମ୍ୟାଡ଼ାମ୍ ସେ ଆଠଟା ଆଠଟାରେ ଆସୁଛନ୍ତି ନଅଟା ସାଢ଼େ ନଅଟା ଯାଏଁ ପଢଉଚନ୍ତି। ଏତି ରାତି ସନ୍ଧ୍ୟା।
ପିଲା ବି
ସେ ଏବେ ଟିକେ ସମ
ଚିଡ଼ି ଯାଉଚନ୍ତି କେତେ ପଢିବେ?
କେତେ ହଁ ସେ ତ ବେଳେ ବେଳେ କ ଖାଲି କହିବ କି ମ୍ୟାଡ଼ମକୁ ମନା କ କର ମୁଁ ଟ୍ୟୁସନ୍ ଆଜି ଛୁଟି କରିଦେବି।
ହଁ ସ୍କୁଲ ଯିବେ ଟିୁସନ ଫେରେ ଘରେ। ହଁ ଉଁ। ଆଉ ଖାଇ ଖାଇବା ପିଇବା ଆପଣଙ୍କର ଲେଟ୍।
ଲେଟ୍ କଣ ଆ ସ୍ୱାମୀ ଯୋଉଦିନ ଟିକେ ବାହାରୁ ସେ ଆସିକି ଡେଲି ଯିବା ଆସିବା କରନ୍ତି ତ ଆସିକି ସନ୍ଧ୍ୟାବେଳେ ଟିକେ ତାଙ୍କ ସାଙ୍ଗସାଥି ପାଖକୁ ଟିକେ ଦେଖା କରିବାକୁ ଯାଆନ୍ତି ବାହାରକୁ କେତେ ଅଫିସରେ କାମ କରିବା ଆସିଲା ପରେ ଟିକେ ସାଙ୍ଗସାଥି ଦେଖା କରିଆକୁ ଯାନ୍ତି।
ହଁ ହଁ ହଁ।
ତ ସେଥିପାଇଁ ସେ ଆସିଥିଲେ ଆମେ ଖାଉ। ହଁ ତାଙ୍କର ବି ଖଟି ଜାଗା ଅଚି।
ହଁ ହଁ।
ହଁ ଏଇ ଆସିଲେଣିି ଆମେ ଯାଉଚୁ ଏନା ବଢ଼ା ବଢ଼ି କରିବୁ। ମୁଁ ମିଶିକି ମୋ ଝିଅଟା ବି ତାର ସ୍କୁଲ୍ର ଟିକେ ପାଠ ଥିଲା ତ। ସେଇଟା ବସିକି ସେ ଲେଖୁଥିଲା, ମୁଁ ତାକୁ ଟିକେ ବତେଇ ଦେଉଥିଲେ ଗଣିତ ଗୁଡ଼ା ଟିକେ ସେ କରୁ ଆମେ ତିନି ଜଣ ମିଶିକି ଖାଇବୁ, ଆଉ କୋଉଟା ବି ଶୋଇ ପଡ଼ିଥିଲା ଏବେ ଉଠିକି ବସିଲାଣି ତାକୁ ଏବେ ଖୁଆଇଦେବି। ତ ବାବା ଯେମିତି ଆସିଲେ ସେ ଉଠି ପଡିଲା।
ସ୍କୁଲ ପାଠ ତ ଟେନସନ କରିବ ଆଉ।
ହଁ ସ୍କୁଲ ପାଠ ଟ୍ୟୁଇସନ୍ ପାଠ ବୋହୁତ ଟେନସନ୍।
ହଁ ହଁ ହଁ ହଁ ହଁ। ହଁ ହଁ ରଖି ଦିଅନ୍ତୁ ପରେ ପଛରେ କଥା ହେବା, ବାଏ ବାଏ।
ଏଇ ସେ ଝିଟି ପିଟି ଟା